ଓ ହୁଁ।
ହଁ ଦିଦି କଣଁ କରୁଛ?
ଏଇ ଯଷ୍ଟ ଶୋଇଥିଲି ଏବେ ଉଠିଲି ଆଉ।
ବର୍ଷା ପାଗ ତ ଆଜି ହେଇଛି ଆଉ ଦିନଠୁ ପୁରା ଗାଳୁଛି ପକେଇ ପୁରା ଏ ପର୍ଯ୍ୟନ୍ତ ବା ଛାଡ଼ିନି
ତମେ କଲେଜ ଯାଇଥିଲ?
ନା ନା ଆଜି କଲେଜ ଯାଇନି ସକାଳୁ ପୁରା ହେଲା ଜୋର କେମିତି ଯାଇଥାନ୍ତି ଆଉ
ହୁଁ ତା ହେଲେ ଯାଇନ ଆଜି?
ନା ମ ଆଉ ଯାଇନି ଆଜି, ତମର ହୋମ ସାଇନ୍ସ ଡିପାର୍ଟମେଣ୍ଟ ନା ଦିଦି?
ହୁଁ।
ମାନେ ହୋମସାଇନ୍ସ ରେ ପାଠ ଟା କଣ ମାନେ କୋଉ ରିଲେଟେଡ ପାଠ ସେଇଟା?
ହୋମ ସାଇନ୍ସ ପାଠ ସ ଅ ସମସ୍ତେ ଭାବନ୍ତି ହୋମ ସାଇନ୍ସ ମାନେ ଘର ପାଠ ଆକ୍ଚୁଲି ସେଟା ହୋମସାଇନ୍ସ ମାନେ ଘର ପାଠ ନୁହେଁ ଅ ସେଇଥିରେ କଣ କହିଲ ଚାଇଲ୍ଡ ଡେଭଲପମେଣ୍ଟ ହ୍ୟୁମାନ ଡେଭଲପମେଣ୍ଟ ସବୁ ମାନେ ବେଶୀ ଜିନିଷ ଥାଏ ଯେମିତି ମାନେ ଚାଇଲ୍ଡ ଡେଭଲପମେଣ୍ଟ ମାନେ ଯୋଉ ମାନଙ୍କର ଯୋଉଟା ରୋଗ ହେଇଥିବ କି ଗୋଟେ ଛୋଟ ଶିଶୁ ହେଇଥିବ ତାଙ୍କ ମାନଙ୍କୁ ସବୁ ମାନେ ତାର କେତେଟା ଷ୍ଟେଜ ୱାଇଜ ଥାଏ ମାନେ କୋଉ ସମୟରେ କାହାକୁ କଣ ଖାଇବାକୁ ଦବା କଥା ମାନେ ମେଡିକାଲ ଲାଇନ ଆଉ ବେଶିକ୍ ସେମତି ଆଉ ହ୍ୟୁମାନ ଡେଭଲପମେଣ୍ଟ ଯୋଉ ଯାହାର ର ରୋଗ ହେଇଥିବ ସେଇ ହିସାବରେ ମାନେ ଆମେ ତାଙ୍କୁ କେମିତି କଣ ଘରେ ଗୋଟେ ରୋଗୀ ମଣିଷ ରୁହନ୍ତୁ କି ମେଡିକାଲ ରେ ତମେ ଯେମିତି ରହିଲ ତାଙ୍କ ମାନଙ୍କୁ କେମିତି କେୟାର କରିବ ତମେ ବାସ ସେଇ ବିଷୟରେ ଆଉ ନ୍ୟୁଟ୍ରିସନ ଉପରେ ଫାଷ୍ଟଫୁଡ ନ୍ୟୁଟ୍ରିସନ, କଂଜେପସନ୍ ହଉ ଏମତି ଆଉ ଆମର ଇକୋନୋମିକ ବି ଅଛି ସେଇଥିରେ ଅର୍ଥଶାସ୍ତ୍ର ବିଷୟରେ ବି ଅଛି।
ଓ ସେଇଥିରେ ଅଛି ଇକୋନୋମିକ୍ସ?
ହଁ।
ଓହୋ ତମର ଏଇ ବର୍ଷ ପାସ୍ ଆଉଟ୍ ହେଲା ନା? ଅହ ତମ ଦ ତମେ ଏଇ ବର୍ଷ ତାହେଲେ ପାଶ ଆଉଟ ହେଇକି ଯେ ମୁଁ ଆଉ ତମକୁ ଦେଖିନି କେବେ। କଲେଜରେ, ଦେଖିଥିବି କିନ୍ତୁ ଜାଣିନଥିବି।
ହୁଁ, ଜାଣି ପାରୁନଥିବ।
ହଁ, ଆଜି ତୁ କଣ ଖାଇଛୁ ଆଜି?
ଆଜି ଭାତ, ଡାଲି। ଆଉ କଣ କଲରା ଚିପ୍ସ, ଆମ୍ବ, ପାମ୍ପଡ। ଆଉ ଗୋଟେ କଣ ରାଇ ହେଇଥିଲା ଗୋଟେ।
ଓ ହୋ।
ମୁଁ ଆଜି ତମ ସହିତ ବୋଧେ କଥା ହଉଛି?
କଣ କହିଲ?
ଆଜି ବୋଧେ ମୁଁ ତମ ସହିତ କଥା ହଉଛି?
ଆଜି?
ହଁ କାଲି, କାଲି ମୁଁ ତମ ସହିତ କଥା ହେଇଥିଲି? ଆଚ୍ଛା।
କାଲି ଦି ଥର କଥା ହେଇଛି ନା କଣ ବୋଧେ।
ଓ ହଁ ରାତିରେ ତମେ ଯୋଉ, କଣ ଏଆଇ ବିଷୟରେ ଯୋଉ କହୁଥିଲ ତ?
ହଁ ହଁ।
ହୁଁ।
କାଲି ରାତିରେ, କାଲି ବି ସକାଳେ ଫୋନ କରିଥିଲ ସେଠି କଲେଜରେ ମୁଁ ଥିଲି।
ମୁଁ?
ନା ମୁଁ ଯେତେବେଳେ କଲେଜ ଥିଲି, ତମେ ସେତେବେଳେ କରିନଥିଲ ସକାଳେ।
ମୁଁ, ମୁଁ ତ ଆଜି ଫୋନ କରିନି।
କାଲି କାଲି କାଲି।
ହଁ, କାଲି ମୁଁ ଫୋନ କରିଥିଲି ତମକୁ।
ହଁ।
ଆଜିି ଆଉ କାହାକୁ ଫୋନ କରିନି।
ନା। କିନ୍ତୃ ତମେ ଆମରି କଲେଜରେ କମ୍ପ୍ୟୁଟର ଏବେ ଶିଖୁଛ?
ନାଇ ତ।
ଆଉ ନା ସରିଲାଣି?
ମୁଁ ନା ମୁଁ ଆମ କଲେଜରେ କମ୍ପ୍ୟୁଟର କ୍ଲାସ ଯାଇନି। ମୁଁ ପିଜି ଡିସିଏ କରିଥିଲି ପ୍ଲସ ଟୁ ଟାଇମରେ, ଏବେ ଜଷ୍ଟ ଓଏସି ଆଇଡି କରିଛି। ଡମଣା।
ଓ ହୋ।
ଆମ କ-ଆମ କଲେଜରେ କମ୍ପ୍ୟୁଟର କ୍ଲାସ ଯୋଉ ସେ ଅଧିକ ଟିକେ ପିସ୍ ନେଇ ଯାଉଛନା ନାହି?
ଅ ହ, ସେଥିପାଇଁ ମୁଁ, ବାହାରି ପଡିଲା।
ନା ନା ବାହାରିବାରେ କିଛି ନାହିଁ, ମୁଁ ଆ-ଅଲରେଡି ଆଗରୁ କରିସାରିଛି ଗମେଟରେ କୋର୍ଷ। ଖାଲି ଓଏସ ଏଡେ ଏବେ ଜଷ୍ଟ୍ କପ୍ଲି୍ଟ୍ କରିଛି, ତିନିଟା ଯାକ।
ମୁଁ ବି ଭାବୁଛିୁ ଓଏସାହି ଟା କରିଦେଇବି ବୋଲି। ଏବେ। ପିଜି ଡିସିଏ ତ ମୁଁ କରିସାରିଛି।
ହୁଁ। ପ୍ଲ୍ ଷ୍ଟୂ ରୁ।
ନାଇଁ ମ, ଆର ବର୍ଷ ମୋ ସରିଲା।
ଆଛା ଭଲ କରିଛ। ଟାଲି କରିଦିଅ।
ଟାଲି ବି କରିଦେଇଛି।
ଟାଲି ବି କରିଦେଇଛ, ବର୍ଷକରେ ପିଜିଡିସିଏ, ଟାଲି ଦି ଟା ଜାଗ କମ୍ପଲିଟ୍?
ହଁ।
କୋଉଠିକି ଯାଉଥିଲ?
ଯାଉଥିଲି ଚକି ସିଆଳି।
ପିଜିଡି ସି ତମର ଏତେ ଶୀଘ୍ର ସାରି ଦବ ତମ କେତେ ମାସ ପାଇଁ ଥିଲା କି ପିଜିଡି ସି।
ପିଜିଡିସି ଏଟା ନଅ ମାସେ। ତାପରେ ଆଉ ତିନି ଟାଲି ଟା ତିନି ମାସେ।
ଟାଲି ତ ତିନି ମାସେ ତିନି ମାସେ ପାଇଁ।
ହଁ ପି ଜି ଡି ସି ଟା ନଅ ମାସେ।
ଆଚ୍ଛା, ନାଇଁ ମୁଁ ଯୋଉଠିକି ଯୋଉଠି ଯାଉଥିଲି ସିଏ ଛଅ ମାସ କହିକି ସିଏ ମୋର ଲଗେଇଦେଲେ। ସେମିତି ବସ୍ତେ ଆଉ ଦି ମାସେ ସେମିତି ଲଗେଇଦେଲେ ଆଉ।
ଓହୋ ମୋର ବର୍ଷେ ଭିତରେ ସରିଗଲା ମାନେ ପଜିଡ଼ିସି ଆଉ ଯୋଉ ଇଏ
ଟାଲି।
ହଁ।
ହୁଁ ତାପରେ ତମେ ସବୁବେଳେ ଥିବ। ଆଠନାସ ତମର ସବୁବେଳେ ଥିବ। ମୋର ତ ଅଧିକାଂଷ ମୁଁ ଯାଏ ନାହିଁ ଆଉ। ଥିଓରୀ କ୍ଲାସ ଟା ବି କରିପାରେନି ଠିକ ରେ।
ଥିଓରି କ୍ଲାସ ଟା ଜଲଦି ସରିଗଲା କୁହ ମାନେ ନଅ ମାସରୁ ମୋର କେତେ ଆଠ ମାସେ ଭିତରେ ମାନେ ଯୋଉ ପି ଜି ଡିସି ଟା ସରିଗଲା। ଆଉ ଯୋଉଁ ମାସରହିଲା ମୁଁ ଖାଲି ପ୍ରାକ୍ଟିସ୍ କରିବାକୁ ଗଲି।
ହଁ ଥିଓରି କ୍ଲାସ ତ ଆମର ଲେଟ୍ କଲେ କାହିଁକିନା ଆମେ ଯଉ ମୁଁ ଯୋଉ ସାର୍ ପାଖକୁ ଯାଉଥିଲି ଏ ତା ତାଙ୍କର ଇଚ୍ଛା ହେଲେ ପଢେଇବେ ନାଇଁ ତ ନାଇଁ।
ହଁ। ଆଉ ଯୋଉଟା କଲେଜ ସିଧାରେ ଗୋଟେ କୋଉଠି ଗୋଟେ ଅଛି ସେ ଟୋଟାଲ ଫ୍ରି କମ୍ପ୍ୟୁଟର ଗୋଟେ ସିଖଉଛନ୍ତି ଗଭ୍ମେଣ୍ଟ ର।
ଫ୍ରି କଲେଜ ରେ?
କଲେଜରେ ନୁହଁ କଲେଜ ପାଖାପାଖି ଗୋଟା ଅଛି। ମୋ ସାଙ୍ଗ ମାନେ ସବୁ ସେଇଠି କହୁ କରୁ
ଏଚ ଡି ଏଫ ସି, ଇନ୍ଫୋସିସ ରେ ହଁ ଏଚ ଡି ଏଫ ସି ସେଇଟା ସେଇଟା ହଉଛି କଣ ହଁ
ହଁ ହଁ।
ହୁଁ ସାଙ୍ଗମାନେ ଯାଉଛନ୍ତି ଯାଉନୁ।
ସେଇଠି ମାନେ ମୁଁ କହି ମୁଁ ତ କରିସାରିଛି ଆଉ କଣ ଯିବି ସେଠି ମାନେ ମୁଁ ଏବେ ଶୁଣିଲି କି ସାଙ୍ଗମାନେ ସେଇଠି କରୁଥିଲେ ଆଗରୁ ସବୁ।
ସିଏ ଗଲେ ତମକୁ ତିନି ମାସ ଭିତରେ ସେ ତମକୁ ଆରେ ସିଏ ଡେଟାଏନ୍ଟ୍ରି ସବୁ ଡେଟାବେସିକ ଉପରେ ଶିଖେଇବେ ଅଁ ସିଏ ତମକୁ ଚାହିଁଲେ ବି ତମକୁ ରଖେଇ ପାରିବେ ଯୋଉଠି କଲେଜ ରେ ହଉ କମ୍ପ୍ୟୁଟରରେ କୋଉଠି ବସେଇ ପାରିବେ ସେ ତମକୁ କି କଲ ସେଣ୍ଟର ହେଲା କି କଣ ମୋର ବି ଆସିଥିଲା କୌସ୍ତୁଭ ସ୍କୁଲ କୌସ୍ତୁଭ କଲେଜ ରେ? ଆସିଥିଲା କିନ୍ତୁ ମୁଁ ଗଲି ନାଇଁ ଘରେ ମନା କଲେ। ଆଉ ଗୋଟ ମୁଁ ଆ ସେଠି ଯାଇ ନଥାନ୍ତି ସେଇଠି ଯିଏ ମାନେ ତମକୁ ଟ୍ରେନର ଯିଏ ଅ ଛନ୍ତି ଡେଟା ଏନ୍ଟ୍ରିର ସେ ମୋର ଜଣେ ଦିଦି ହେବେ। ସେ କହିଲେ ଆସେ ବସିଥିବୁ ଦେଖିବୁ ବୋଲି ତିନି ମାସ ତ କୋରୋନା ପରେ ପରେ ମାନେ ମୁଁ ଯାଇ ଥିଲି କିଛି ତ କାମ ନଥିଲା ଘରେ ଖାଲିଟାରେ ବସିଥିଲି ଯିବା କଥା ଖାଲି ଆଉ। ଦିଦି ଥିଲେ ବୋଲି ହଉ ତାର ସାର୍ଟି ତମେ ଯଦି କମ୍ପ୍ୟୁଟର କ୍ଲାସ ବି ନ କରିଥିବ ତାର ସାର୍ଟିଫିକେଟ ବି ତମର ଲାଭ ଅଛି ଭାଲ୍ୟୁ ଅଛି।
ଓ ଏସ ଆର ସାର୍ଟିଫିକେଟ ଟା ବି ଏବେ ବହୁତ ଜାଗାରେ ଦରକାର ହଉଛି।
ଓ ଏସ ଏ ଟି ଆଁ ହଁ ହଁ ଯୋଉମାନେ ପିଜି ଡି ସି ଏ ନ କରିଥିବେ କି ଟାଲି ନ କରିଥିବେ ପେ ତାପରେ ସେଇଟା ତିନି ମାସ କୋର୍ସ ରହୁଛି ନା। ଓ କେ ସି ଏଲ ଯୋଉଟା ସେଇଟା ତିନି ମାସ କୋର୍ସ ହଉଛି ଆଉ ଗୋଟେ ଅଛି ଛଅ ମାସ କୋର୍ସ ରହୁଛି। ତମେ ସେଇଟା ଅନଲାଇନ ଆଣିକି ବି ଘରେ ବି କମ୍ପ୍ଲିଟ କରିକି ତମେ ଯାଇକି ଏକ୍ଜାମ ଦେଇପାରିବ। ମୋର ଯୋଉ ଓ ଏସି ଆର ଡି ଫାଷ୍ଟ ଯୋଉଟା ଥିଲା। ସେଇଟା ମୁଁ ରେଗୁଲାର ଗଲି କମ୍ପ୍ୟୁଟର କ୍ଲାସ ସେଇଠି ଯାଇକି ମାନେ ଗଲି ତାପରେ ସେ କେଣ୍ଡ ଥର କେତେବେଳେ ମୋର ତ ମେସିନ୍ ଅଛି ମୁଁ ଅନ୍ ନଲାଇନ ନେଇ ଆସିଲି ଘରେ କଲି କେବଳ ମାନେ ଏକ୍ଜାମ ବେସକୁ ଥରଟେ ଦିନଟେ ହିଁ ମୁଁ ଯାଇକି ଏକ୍ଜାମ ଦେଇକି ଆସିଛି କ୍ୟାମେରା ସାମ୍ନାରେ।
ଓହୋ। ସେଇଠି କ କ୍ୟାମେରା ଆଗରେ ଏକ୍ଜାମ ଦବ ୱେସ ୱେସାଇଟ୍ ରେ।
ହଁ।
ଓହୋ। ମାନେ କ୍ୟାମେରା ଅନ ରହିବ ତାପରେ ତମେ ଏକ୍ଜାମ ମାନେ ଦବ।
ହଁ ଆଉ ତମେ କପି କରିପାରିବନିବି।
ହଁ। ଉଁ ଯାହା ଆସିବ ମାନେ ତ ଅପ୍ସନ ବାଲା ଥିବ ବୋଧେ।
ହଁ ଅପ୍ସନ ଆସିବ ତମେ ପଢିକି ସେଇ ହିସାବରେ ଦବ। ଆଉ ତମେ ସିଏ ସବୁ ମାନେ ଶିଖେଇଥିବେ ନା। ସ୍ପେଶାଲରେ। ଆଉ ଏବେ ମୁଁ ସାରିଛି ଏଆଇ ର ସଫ୍ଟାର ଯୋଉଟା ଗୋଟେ ସାରିଛି।
ଓ ହାଁ।
ତିନିଟା ସାରି ଦେଇଛି ସରିଲା କମ୍ପୁଟର
ହଁ ହଁ।
ହଁ ପାଇଥନ ହେରିକା ଆଜିକାଲି ଟିକେ ବେଶୀ ଦରକାର ହଉଛି।
ପାଇଥାନ କୋଡି କୋଡିଙ୍ଗ ତେ ଦରକାର ହଉଛି। ଦ
ହଁ।
ପାଇଥନ ବି କୋଡିଂ ଟା ଅଛି ତା ଭିତରେ।
ହୁଁ।
କୋଡିଙ୍ଗ ଅଛି ପାଇଥନ ଅଛି ସବୁ ସବୁ ମାନେ ଗୋଟେ ଇଏରେ ଦିଟା ଗୋଟା ଇ ଇଏ ରେ ଶିଖା ହଉଛି।
ହୁଁ ଆଜି ଡେଟ ତ କମ୍ପ୍ୟୁଟର କ୍ଲାସ କମ୍ପ୍ୟୁଟର ନିହାତି ଦରକାର। ସବୁଠି କମ୍ପ୍ୟୁଟର।
କମ୍ପ୍ୟୁଟର ଶିଖିବା ଟା ହିଁ ଏବେ ବେଷ୍ଟ ଆଗରୁ ଯୋଉ ମାନେ କଣ କହିଲ ଶିଖିିନଥିଲେ ମାନେ ଏବେ ଚାକିରି କରୁଥିଲେ ସେମାନେ ପୁଣି ଆଉଥରେ ଆସି ଶିଖୁଛନ୍ତି।
ହୁଁ।
ଯେଣେ କ ମୁଁ ଯୋଉଟା ଆଗରୁ ମାନେ ଶିଖୁଥିଲି। ସେ ଜଣେ ଗୋଟେ ରମାଦେବୀ ର କଲେଜ ର ଗୋଟେ ଲେକ୍ଚର। ସିଏ ଆସି ସେଇଠି ଶିଖୁଥିଲେ।
ଟିଚର ମାନେ ବି ଶିଖୁଛନ୍ତି।
ଏ ଆଗକୁ ଆହୁରି ମାନେ କମ୍ପ୍ୟୁଟର ବହୁତ ଜିନିଷ ଆଗରୁ ଆଗକୁ ଅ ହବ ନା ଫ୍ୟୁଚର୍ ରେ ସେଥିପାଇଁ ସେ ଏବେଠୁ ମାନେ କମ୍ପ୍ୟୁଟର ଟା ଶିଖିଯିବା ଟା ବେଷ୍ଟ୍ ହିଁ ହବ। କମ୍ପ୍ୟୁଟର ଏ ଆଇ କି ଚଲେଇଆ କେମିତି ତାକୁ ଚଲେଇବ? ଆମର ଇଣ୍ଟର୍ନସିପ୍ ବି ତାରି ଉପରେ ହଉଛି ଏବେ।
ହଁ ତମର ଆଜି ପା କଣ ଥିଲା କହୁଥୁଲୁ?
ପିପିଟିରେ, ପିପୁଡି ଟା ସେଟା ଅଁ ପିପିଡ଼ି ତ ସେଦିନ ସୋମବାରକୁ ରଖିଦେଲେ।
ହୁଁ ବର୍ଷା ହଉଛି ଆଉ, ସୋମବାର ବି ଯଦି ବର୍ଷା ହବ?
ନାଇଁ ସୋମବାର ଦିନ ମାନେ କମ କମ ବର୍ଷା ହବ ବୋଲି ମୁଁ ଆଜି ଦେଖିଥିଲି ଇଏରେ ଏବେ ତ ଅଛି ସାତ ଦିନ ବର୍ଷା ପୁରା ଅଛି ଏବେ ଦଶ ତାରିଖ ଯାଏଁ।
ହଁ ଶୁ ଉ
ଏଥର ପୁରୀକି ଯିବ ଯୋଉ ରଥଯାତ୍ରା କୁ ବି
ପୁରୀ ଦେଖା ଅଛି।
ରଥଯାତ୍ରା ଦିନ ତ ଆମେ ଯିବୁନି ରଥଯାତ୍ରା ଛାଡ଼ିକି ଦି ଦିନ ପରେ ଆମେ ଯିବୁ, କାରଣ ଭିଡ଼ ଟିକେ କମିଯାଇଥିବ ତ ମାନେ ବୁଲାବୁଲି ଟିକେ କରିହବ ଟିକେ ଶାନ୍ତିରେ।
ଆମର ଗାଁରେ ରଥଯାତ୍ରା ଅଛି, ପୁରୀ ଯିବୁ ପୁଣି।
ହଁ ତମ ପଟିଆରେ ବି ତ ଭଲ ହୁଏ, ଶ୍ରୀଜିଉ ର ଜଗନ୍ନାଥ ମନ୍ଦିର।
ହିଁ
ହଁ
କିଟ୍ ରେ ଭଲ ହୁଏ ବି।
କିଟ୍ ରେ ହଁ କିଟ୍ ରେ ବି ଭଲ ହୁଏ।
କିଟ୍ ମନ୍ଦିର ଯାଇଛ? କିଟ୍ ଜଗନ୍ନାଥ ମନ୍ଦିର।
କିଟ୍ ଜଗନ୍ନାଥ ମନ୍ଦିର ନା ମୁଁ ଯାଇନି। ହଁ ଶୁଣିଛି ସେଠି।
ଯିବ ଥର ଟେ ଭଲ ପ୍ଲେସ୍ ପୁରା, ଭଲ ଲାଗେ। ପୁରୀ ମନ୍ଦିର ଯେମିତି ସିଏ ଟିକେ ସେଇ ଟାଇପ୍ ର ଆଉ।
ଓହୋ
ତାଙ୍କ ଅଭଡ଼ା ପୁରା ମାନେ ବି ଠିକ୍ ଲାଗେ।
ଓହୋ ଅଭଡ଼ା ମାନେ କଣ ବଢ଼ିଆ ଟେଷ୍ଟି?
ହଁ
ଅ ହ
ହ
ଜଗନ୍ନାଥଙ୍କର ଯେବେ ଗୁଡ଼ା ଏବେ ବା ବାର ବର୍ଷ ଯୋଉ ମୂର୍ତ୍ତି ଚେଞ୍ଜ ହୁଏ କଁ ବାର ବର୍ଷ ହେଇଗଲାଣି?
କୋଉଠି?
ମାନେ କୁହଥିଲି ବାର ବର୍ଷ ପରେ ଠାକୁରଙ୍କ ମୂର୍ତ୍ତି ଚେଞ୍ଜ ହୁଏ, ମାନେ ମାନେ ତାକୁ ବଦଳା ହୁଏ ସେ ଅଲଗା ନୂଆ ମୂର୍ତ୍ତି ତିଆରି ହୁଏ।
ନାଇଁ ତ ସେମ୍ତି କିଛି ହେଇନି।
ଜଗନ୍ନାଥଙ୍କ ମନ୍ଦିରରେ ସେମିତି ହୁଏ ନା ବାର ବର୍ଷକୁ ଥରେ ମୂର୍ତ୍ତି ଚେଞ୍ଜ ହୁଏ।
ହୁଁ ଆମ ଘର ପାଖରେ ଜଗନ୍ନାଥ ମନ୍ଦିର ହେଲେ କଣ ମୁଁ ତ ଯାଏ ନାହିଁ।
ଓ ଘର ପାଖ ଲୋକ ଯାଇନ ତମେ?
ନା।
ହୁଁ।
ଯାଲେ ବି ଆମ ଘରଠୁ ଜଗନ୍ନାଥ ମନ୍ଦିର ଟିକେ ଦୂର ଅଛି
ଓହୋ।
ଯେମିତି କି ଆମ କଲେଜୁ ଠୁ ଜି ସ୍କ୍ୱେୟାର୍ ଯେତିକି ବଷ୍ଟ ସତ୍ୟବା।